ହାଲୋ ହାଲୋ। ହଁ ଭାଉଜ କଣ କରୁଚ?
ଏଇ ବସଚୁ ଆଉ କଁ କରିମି?
ଆଉ ଦେହ ପା ଭଲ ଅଛି?
ହଁ ଭଲ ଅଛି ଆଉ ତମେ?
ହଁ ଏଇ ତ ଆମର ତ ଏଗ୍ଜାମ ଥିଲା କଲେଜ ଯାଇଥିଲି ମୁଁ ଆଉ କାଲି ତ ଆସିକି ପହଞ୍ଚିଲି ଆଉ
ହଁ ଆଉ ଏକ୍ଜାମ୍ କେମିତି ହେଇଚି?
ଏକ୍ଜାମ୍ ତ ବୋହୁତ୍ ବଢ଼ିଆ ଯାଉଚି ମୋର। ଏକ୍ଜାମ୍ ବଢ଼ିଆ ଯାଉଚି। ଆଉ ପାଠ ପଢ଼ା ତ ସଇଲା ଦି ବର୍ଷ କମ୍ପ୍ଲିଟ୍ ହେଇଗଲା ଆଉ ଦି ବର୍ଷ ରହିଲା ଆଉ
ହୁଁ। ହଁ ମନଦେଇକି ପାଠ ପଢ ଭଲ ମାର୍କ ଆଣ।
ଆଉ ଭାଉଜ ତମେ ତ କେକ୍ ଫେକ୍ ତିଆରି କର ବୋଧେ ମୁଁ ଶୁଣିଥିଲି।
ହଁ ମୁଁ କରିଥିଲି ଥରେ। ଆଗୁରୁ ଫାଷ୍ଟ ଫାଷ୍ଟ କରୁ ଥିଲି।
ହଁ।
ଆଉ ଏବେ ବୋହୁତ ଦିନି ହେଲା କରିନି ଆଉ।
ଆଉ କେବେ ଗୋଟେ କେକ୍ କେକ୍ କରିକି ଆମୁକୁ ଟିକେ ଡାକ‌ ଆମେ ଟିକେ ଯାଇ ଖାଉଁ ଦେଖିଆ ତମ ହାତ ରନ୍ଧା କେମତି କଣ?
ହଉ କରିବା ଯୋଉ ଦିନ ଡାକିବି ଆଉ। ହୁଁ ହଁ। ଆଉ ଏବେ କେତେ ଦିନି ଏ ପାଇଁ ଘରେ ଅଛ?
ଏବେ ତ ଆସଚି ଜୁଲାଇ ସେଇ ଦଶ ପର୍ଯ୍ୟନ୍ତ ରହିବି ଆଉ। ଏଇ ମୁଁ ଲମ୍ବା ଛୁଟି ପୁରା ଆଉ ର ଜ ପୁରା ପାଳନ କରିକି
ହୁଁ ଆଉ ରଜ ପାଇଁ ଡ୍ରେସ୍ ଆଣିଲ ନା?
ନାଇଁ ରଜ ପାଇଁ ଅଣା ହେଇନି ଦେଖିବା କଣ ହଉଚି ଆଉ ଆଣିବା ଆଉ ଆଉ ତମ ଆଡେ ତ ରଜ କାଳେ ଭଲ କରନ୍ତି?
ହଁ ଭଲ ହୁଏ।
ଆଉ କେମିତି କଣ ରଜ ହୁଏ?
ଆ ଆମ ଆଡେ ଆସ ରଜ ବୁଲିକି ଯିବ।
ହଁ ରଜରେ କେମିତି କଣ ସବୁ ଖେଳ ଫେଳ କରନ୍ତି ନା କେମତି କଣ ଦୋଳି ଫୋଳି ପଡେ ତ?
ହଁ ହଁ ଦୋଳି କରନ୍ତି ଛୁଆମାନେ ଖେଳନ୍ତି ଡିଜେ ଫିଜେ ଆଣି ମାଇକ୍ ଫାଇକ୍ ବଜାନ୍ତି। ସବୁ କରନ୍ତି। ପାନ ଖାଆନ୍ତି।
ହଁ ହଁ। ପାନ ବି ଖାଆନ୍ତି ଆଉ ମୁଁ ମୁଁ ତ ଥରେ ଏମିତି ବର୍ଷେ ଛୁଆ ବେଳେ ଖାଇ ଦେଇଥିଲି ଯେ ପାନ ଜଣଙ୍କ କତୁରୁ ମାଗି ମାଗିକି କଡା ପାନ ମତେ ଦେଇଥିଲେ ଯେ ମୁଁ ମୁଣ୍ଡ ବୁଲେଇଲା ପଡିଗଲି ଦୋଳି ରୁ
ହଁ। ହଁ ନା ରଜ ପାନ ଅଲଗା ଅଛି ନା।
ହଁ ସେଇଦିନ ଠୁ ମୁଁ ଆଉ ପାନ ଖାଉନି ସେ ସାଧା ପାନ ଦେଲେ ବି ଆଉ ଖାଉନି।
ହୁଁ ଉଁ।
ହଁ ଆଉ କୋଉ ଆମ ଆଡେ ବି ରଜ ଭଲ କରନ୍ତି। ଆଜି ସକ ସକାଳୁ ସକାଳୁ ମଟର ତରକାରୀ ପିଠା ଆଉ ମିଠା
ମିଠା
ହଁ।
କି ମିଠା ଖାଇଥିଲୁ?
ଏଇ ଗୋଲାପ ଜାମୁନ।
ଅ ହଁ।
ହଁ।
ଆଉ ଗାଧେଇଲଣି ନା ଗାଧେଇନ?
ହଁ ଗାଧେଇ ସାଇଲିଣି ନା ଗାଧେଇ ସାଇଲିଣି ଏବେ ଖାଇବାକୁ ଯିବି ଆଉ ଆଉ ଖାଇବାକୁ ଯାଇଥାନ୍ତି ତ ମୁଁ ଭାବିଲି ପଚାରିଦେଲି ଆଉ ଯେହେତୁ ତମ ଗାଁ ଆଡେ ଟିକେ ଯିବା ଟିକେ ରଜରେ ବୁଲାବୁଲି କରିବା ପାଇଁ। ଆଉ କେମିତି କଣ? ରଜରେ କେମିତି କଣ ହୁଏ ତମ ଆଡେ ଆଉ ଟିକେ ଯିବା ଟିକେ ଭାଉଜ ତ କେକ୍ ଫେକ୍ କଣ ତିଆରି କରନ୍ତି ଯାଇକି ଟିକେ ପଚାରିବା କେମତି କଣ କେକ୍ ଫେକ୍ କରନ୍ତି ଟିକେ ତାଙ୍କ ହାତ କେକ ଟିକେ ଖାଇବି।
ଆଉ ରଜକୁ ଆସିବ କରିଥିବି ଖାଇକି ଯିବ। ପିଠା କରିଥିଲି। କେକ କରିଥିବି ସବୁ କରି ଥିବି ହୁଁ।
ଆଉ ଯୋଉ ଭାଉଜ ଆଉ ତମ ଝିଅ ଏବେ କଣ ପଢୁଚି?
ଝିଅ ର ଏବେପା ନବମ।
ହଁ ହଁ ଏବେ ନବମ ହେଲା?
ହଁ ନବମ ହେଲା।
ଓହୋ ହଁ ନବମ ଦଶମ ଏଇ ଦିଟା ତ ହଁ ଯୋଉ ଗୁରୁପୂର୍ଣ୍ଣ ଜୀବନ ର ଆଉ ଏଇ ଦିଟା ଶ୍ରେଣୀ ଆଉ ନବମ ଦଶମ ଭଲରେ ରହିଲା ମାନେ ଆମର ଫଣ୍ଡାମେଣ୍ଟାଲ ତଳ ଷ୍ଟେଜଟା ପୁରା କ୍ଲିୟର ହେଲା ମାନେ ଆଗକୁ ଆଗକୁ ପିଲା ପଢ଼ୀ ଯିବେ ତା ପରେ।
ହଁ। ଏଇ ନବମ ଦଶମ ଦିଟାଙ୍କ କମେଇଲି
ହଁ। ଏଇ ନବମ ଦଶମ ର ଫଣ୍ଡା କ୍ଲିୟର ହେଇଗଲେ ପିଲା ଆଗକୁ ଆଗକୁ ଚାଲିବ। ଏଇ ଦିଟା ଯଦି। କ୍ଲିୟର ହେଇ ହେବନି ଭଲ ସେ ସେ ତାହେଲେ ପିଲା ଡାଉନ ହେଇଯିବ ଆଉ।
ଟଟିଉସନ୍ ଫିଉସନ୍ ଟିକେ ହେଇପାରୁନି ବ୍ୟବସ୍ଥା ସେଥିପାଇଁ ବି ତାରଟିକେ ଅସୁ ସୁବିଧା ହଉଛି।
ହ
କୋଉଠି ଟିକେ ନହେଲେ। ବସିଲେ। ଟିଉସନ ନା ଛୁଆ ଟା ପଢି ପାରି
ହଁ ଭଲ ଶିକ୍ଷକ ଟିକେ ଦରକାର ଆଉ।
ହଁ।
ଏଇ ନବମ ଦଶମ ନବମ ଦଶମ ଟିକେ ଭଲ ଟିକେ ଶିକ୍ଷକ ଟିକେ ହେଲେ ପିଲା ଷ୍ଟ୍ରିକଟଲି ପଢିଲେ ହେଇଯିବ ସବୁ ପାଠ ପଢିଲେ ସବୁ ହବ। ହଁ।
ଆଉ ଆମ ଗାଁ ରେ ତ ଟିକେ ଭଲ। ସୁବିଧା ନାହିଁ। ଟୁସନ୍ ମାଷ୍ଟ ଭଲନାହାନ୍ତି ଆଉ ଛୁଆଟା ଟିକ ପଢିବାକୁ ଅସୁବିଧା ହଉଛି ଆଉ।
ଓହୋ ଆଉ ଭାଉଜ ତମ ଆଡେ କଣ କେମିତି ଜାଗା ବୁଲିବା ପାଇଁ କେମିତି କଣ ଜାଗା ଅଛି ଆମର ଟିକେ ପ୍ଲାନିଂ କରୁଥିଲୁ ଯିବୁ ବୋଲି ବୁଲିବା ପାଇଁ ଆଉ ମୁଁ କହିଲି ଚାର ଦବା ଏକାଦାରେରେ ଯେ ତମେ ରଜରେ ଟିକେ ବୁଲାବୁଲି କରିବା ପାଇଁ ସଆଡେ ଯିବା କଣ କେମିତି ଜାଗା ଅଛି ତମ ସିଆଡେ
ଆମର ଏଠି ଭଲ। ଦୋଳି ଫୋଳି ହୁଏ ଉଁ ରଜରେ ଆ ଛୁଆ ମାନେ ଖେଳନ୍ତି। ବିନା ବଜାର ଫିନା ବଜାର ପଡେ ହଁ। ହଁ।
ଆଉ।
ମେଲୋଡି ହୁଏ ଭଜନ ସମାରୋହ ହୁଏ
ହଁ ଏେ କଥା କରନ୍ତି ତମର ସିଆଡେ
ହଁ ଆମ ପଟରେ ଭଲ କରନ୍ତି
ନିହାତି ଯିବା ଟିକେ ବୁଲିକି ଆସିବା ଆଉ ଆଉ ତମେ ବି ଆସିବ ଆମର ବି ଇଆଡେ ରଜରେ ଆମର ଖେଳ କରନ୍ତି ଆଉ ଫଙ୍କସନ କରନ୍ତି ମେଲୋଡି କରନ୍ତି ତାର ପ୍ରାଇଜ ବି ରଖନ୍ତି ସମସ୍ତଙ୍କୁ ରଜ ଶେଷରେ ରଜ ଶେଷରେ ସମସ୍ତଙ୍କୁ ପ୍ରାଇଜ ଦିଅନ୍ତି ଆମର ସେମିତି ଫାଷ୍ଟ ସେକେଣ୍ଡ ଥାର୍ଡ ନୁହେଁ ଯେଉଁ ମାନେ ବି ଆମର ବୁଲିବାକୁ ଆସିବ ଥାନ୍ତି ଆମର ଦର୍ଶକ
ହୁଁ
ମାନେ ସମସ୍ତଙ୍କ ପାଇଁ କିଛି ନା କିଛି ପ୍ରଇଜ୍ ରଖିଥାନ୍ତି ଦିଅନ୍ତି ଆଉ ଗୋଟେ ଭଲ ବଡ ଆକାରରେ କରନ୍ତି ଆଉ ଏଥର ପିଲା ମାନ ସବୁ ଚେଷ୍ଟା କରୁଛନ୍ତି ଟିକେ ଭଲ କି କରିବେ ବୋଲି ଦେଖିବା କଣ ହଉଛି ଆଉ ଆଉ ଭାଉଜ ତମେ ଏ ଏପଟ ଆଡେ କେ ହଁ
ଆମ ପାଖ ଗାଁରେ ବି ଭଲ କରନ୍ତି
ହଁ ପା ପାଖ ଗାଁ କୁ ତମ ପାଖ ଗାଁ ରେ ଭଲ କରନ୍ତି
ହଁ ପାଖ ଗାଁରେ ବି ଭଲ କରନ୍ତି ଆମ ଗାଁରେ ବି ଭଲ କରନ୍ତି
ସ ହଁ ଆଉ ଯୋଉ ତମର ତ ସେପଟେ ଆଡେ ସବୁ ଭଲ ବୁଲାବୁଲି ଜାଗା ଅଛି ଆମେ ଭାବୁଛୁ ଯିବୁ ବୋଲି ବୁଲିବା ପାଇଁ ଆଉ ଆମ ଗାଁ କୁ ଆସ ଆମ ଏପଟରେ ବି ଭଲ ଜାଗା ଅଛି ଯେମିତି ବଡ ଘାଗରା ସାନ ଘାଗରା ଆଉ ଗୁଣ୍ଡିଚାଘାଇ ଏଇ ସବୁ ଜାଗା ଅଛି ବଢିଆ ଭଲ ଜାଗା ପୁରା ବୁଲିବା ପାଇଁ ଆସିବ ପୁରା ଝରଣା ଅଛି ଏଠି
ଆଉ ତମେ କେବେ ଯାଇଛ ନା ଯାଇନା
ହଁ ଆମେ ତ ସେଆଡେ ସବୁବେଳେ ଯାଉ
ହଁ ହଁ
ଆଉ ଭାଉ ଜ ଆଉ ତମର ତ କେକ୍ ଫେକ୍ ଟା ମତେ କରିକି ଆଉ କେକ୍ ଟା ମତେ କରିକି ଦବ ପୁରା ରହିଲା ଆଉ।
ହଉ ମୁଁ ଦିନେ ଭଲ କେକ ଟା କରିକି ତମ ପ୍ରତିକି ପୁରା ପଠେଇବି।
ହଁ ପଠେଇଦବ ପାର୍ସଲ କରିକି ଆଉ।
ହଁ।
ହ ଆଉ ଆଉ ତମ ପୁଅ?
ଆମ ପୁଅ ଖେଳୁ ଖେଳୁଛି ବହୁତ ଚ ଗଲା ହଉଛି ତାର ଏବେ ପ୍ରଥମ
ହଁ ଛୋଟ ଛୋଟଛୁଆଗଲା ହେବେ ଆନେ ଆଉ।
ହଁ ଏବେ ସ୍କୁଲ ତ ଛୁଟି ଅଛି।
ହଁ ଏଇ ଯୋଉ ରଜ ଛୁଟି ପାଇଁ ବୋଧେ ର ଜ ପାଇଁ ବୋଧେ ଛୁଟି ଦେଇ ଦେଇଚନ୍ତି ଆଉ ନୁହେଁ କି? ଏ ପ୍ରାୟତଃ ସ୍କୁଲମାନଙ୍କର
ଛୁଆମାନେ ବୋହୁତ ହଁ।
ହଁ ଆଉ ଛୁଆମାନଙ୍କୁ ମୋ-ମୋବାଇଲ ଠାରୁ ବୋହୁତ ଦୂରରେ ରଖିବା। ରଖିବା କଥା କାହିଁକିନା ଏଇ ଛୁଆମାନେ ମୋବାଇଲ ଯୁଗ ହେଇଗଲା ଆଜିିକାଲି ଯୋଉ ମୋବାଇଲ ଧରିକି ପୁରା ବିଗୁଡୁଚନ୍ତି ପୁରା ଆଉ। ନୁହେଁ କି ଭାଉଜ? ଯାହା ଗୋଟେ ହେଲା ଖାଇଲା ବେଳେ ମୋବାଇଲ୍ ଖାଇଲା ବେଳେ ମୋବାଇଲ ଦିଅ ଆଉ ଖେଳିି
ଆଉ ପୁଅ ପୁଅଟା ଚଗଲା ହେଲାଣି ଇ। ମୁଁ ଯାଏ ତାକୁ ଟିକେ ଦେଖିବି ଆଉ କେତୋଳେ କଥା ହବା।
ହଉ ଆଉ।
ହ। ଆ ସେ ଚଗଲା ହଉଚି ତ ହଁ ଆଉ କେତୋଳେ କରିବି କଥା ହବା ଆଉ।
ତାକୁ ଟିକେ ମାଡ ଦରକାର ଆଉ। ସାଲିସ୍ ହଁ ହଉ ଆଉ ହଉ।